ଗୁଡ଼୍ ଆଫ୍ଟରନୁନ୍।
ଗୁଡ଼୍ ଆଫ୍ଟର୍ନୁନ୍ ରାଧେ ରାଧେ।
ରାତି ରାତି ଜୟ ଜଗନ୍ନାଥ। କଣ କରୁଥିଲେ?
କ ଆମେ ଶୋଇଥିଲୁ ମୁଁ ଅଣ୍ଡଟା ମୋର ବିନ୍ଧୁଛି।
ହଉ ଆଉ ଲଞ୍ଚ କରିକି ଖାଇକି ଶୋଇଲଣି।
ହୁଁ।
ସେ
ହଁ।
ବର୍ଷା ଫର୍ଷା ହଉଛି ସିଆଡେ?
ବର୍ଷା ହଉନି ଲୋକ ଖରା ହଉଛି।
ଖରା ହଉଛି।
ମୋର ଦିଟା କ ତ ଅର୍ଥ ପାଇଲି ତୁ ଉଠେଇଲୁନି ଗଲା କ ମର ଜିରୋ ଜିରୋ ରେ ପଳେଇଲା।
ଆ ମୋର ଏଟା କେତେ ଶିରଝିର ହେଇଯାଇଛି।
ହଁ ପରା ଆଉ ଗୋଟେ କାହାକୁ ମାଇଲି ସେଟା ଏମତି କହିଲେ କଲ ଦିଅ ହଁ ଏଇ ଯୋ କଣ ଏଇଟା ଜୟ ଜଗନ୍ନାଥ।
ହଁ।
ସେ ଦେଖିଲା ବେଳ ସେଟା ହେ ଜିରରେ ପଳେଇଲା।
ହଁ କେ ସିଏ ସେ ଘରେ ଅଛନ୍ତି ଖାଇ ପିି କାଟୁନ ଦେଖୁଛନ୍ତି ବୋଧେ ଆଉ।
ହୁଁ।
ହଁ ଆଛା ତୁ କେବେଠୁ ତମେ ଜଏନ୍ କଲ?
ଏବେ ଏବେ ଏଇ ରଜ।
ହ୍ୟାଲୋ। କିଛି ଶୁଣା ଯାଉନିଁ ଅଧାର କାଲି କଟି ଯାଉଛି ନା କଣ ଶୁଣା ଯାଉନି।
ଓ ହୁଁ
ଯାହିଥିଲୁ କଲ କଲା ବେଳୁକୁ ମୋବାଇଲି ଟାକୁ ଲକ କହିଲେ ଠିକ ହଉଛି ମାନେ ଆପ୍ ଟାକୁ ଅନ୍ ରଖିକି କଥା ହେବାକୁ ଅଲଗା ଆପ ବୁଡା ପଲେଇଆଉଛି ଯାଉ ସେ ଘଟି ଯାଉଛି। କେତେବେଳେ ଶୁଣା ଯାଉଛି କେତେବେଳେ ଶୁଣା ଯାଉନି ବେଶୀ ଗୁଡାଗଲା।
ହଁ ପରା ଏଇ ଯୋଉ ଇଏ ମାରିଥିଲା ମିନୁ ମାରିଥିଲା ତାର କାଟିଲି
ଆରେ ସେଇ ମିନୁ ମତେ କହିଲା କଲ୍ କର ମୁଁ ମତେ କଲାନି କହିଲା ଟିକେ ସମୟରହ ମୁଁ ଆଉ ଜଣଙ୍କ ସହିତ ବେଳୁ ସେତେ ବାର ବାର ବାର କଲ କଲା ସିଏ ମୋର ସେଟା କଟି ଗଲା ଯାଉ ଜଣ ଯାହା ସହିତ କଥା ହେଲା ବେଳକୁ ଖାଲି ତ ସବୁ ଉଛନ ଏଇ ଟାଇମ ଟା ଲଞ୍ଚ ଟାଇମ ପରେ ଟାଇମ ମିଳିଗଲା ତ ସେଥିପାଇଁ ସମସ୍ତେ ଉଚ୍ଚ କଲ କରିହେବ ଆଉ ନହେଲେ ସନ୍ଧ୍ୟାବେଳେ ନ ସନ୍ଧ୍ୟାବେଳେ ନହେଲେ ଚାରିଟା ବେଳେ।
ସନ୍ଧ୍ୟାବେଳେ ତ ଛୁଆ ପାଠ ପଢେଆକୁ କଣ କରିବୁ ଆଉ? ତାଙ୍କ ପାଖେ ନ ବସିଲେ ହଉନି ଟ୍ୟାସ୍କ କରି
ସେଠି ହେଇଗଲା ପରେ
ମତେ ଦିଟା ପଳେଇ ଆସିଲା ଓହୋ ଆଉ ଟିକେ
ଥାଟିଟା କମ୍ପଲିଟ କରିବାର ଅଛି।
ହୁଁ।
ଥାର୍ଟି ନମ୍ବର ଯାଏ କମ୍ପ୍ଲିଟ କରିବାର ଅଛି ଥାଟି ଟା ଥାଟି ଟା ମୁ କହିଲି ତିରିସ୍ ଟା କମ୍ପ୍ଲିଟ୍ କରିବ।
ତିରିଶି ଟା ଦିନକୁ?
ନାଇଁ ନାଇଁ ଥ୍ରୀମଁଥ୍ସ ଭିତରେ।
ଓହୋ ଥ୍ରୀ ମନ୍ଥ ଭିତରେ ନା ଟେନ୍ ଡେଜ୍ ଭିତରେ ବେ
କାଇଁ ନାଇଁ ମ ଆରେ ମାନେ ସେଇଥିରେ ରହୁଛି ତମର ଥାର୍ଟି କଲ କମ୍ଲିଟି କରିବ କମ୍ପ୍ଲିଟ କଲା ପରେ ତାପରେ ତମକୁ ଆସିବ ରାଇଟିଙ୍ଗ ଟାସ୍କ ଟା। ରାଇଟିଂ ଟାକ୍ସ ପରେ ତାପରେ ତମର ସେ ଟା କମ୍ପ୍ଲିଟ ହଁ ଏଇ କଲ୍ କିନ୍ତୁ ତିରିଶ ଟା ତମେ କମ୍ପ୍ଲିଟ୍ କଲା ପରେ ଯାଇକି ସେଟା ଆସ
ହୁଁ ହୁଁ।
ମୋର ଏ ପର୍ଯ୍ୟନ୍ତ ସକ୍ସେସଫୁଲ କେଥିଟା ହେଇଛି କେଜାଣି? ଚାରି ପାଞ୍ଚଟା ଖଣ୍ଡେ ବଧେ ହେଇଛି ଆଉ ଏରା ସବୁର ଜ଼ୀରୋ ଜ଼ୀରୋ ପଳେଇଛି
ହୁଁ ଏଟା ଗଣା ହବନୀ
ନା ତାର ତିରିଶ ହଜାର ସେକେଣ୍ଡ ରହୁଛି।
ଯଉ ହଉ ତୁ କଣ ଖାଇଛୁ ଆଜି?
ମୁଁ ଆଜି ସାଧା ରୋଷେଇ କରିଥିଲି ଭାତ ଡାଲି ଛୁଇଁ ଆଳୁ ଭଜା ସଜନ ଆମେ ରବିବାର ଆଇଁଷ ଖାଉନୁ ପା
ବତଲ ଗୁଡ଼୍ ଭେରି ଗୁଡ଼ ମୁଁ ବି ଖାଇନି ଆମର ନାହିଁ ଆମର ଖାଲି ଛୁଆ ଖାଉଛନ୍ତି।
ହଁ ଛୁଆ ଯୋ ଆଉ ସେ ଦି ଜଣ ପାଇଁ କିଏ କରିବ ଏବେ ତ ଖାଇଥିଲେ କାଲି ଖାଇଥିଲେ। ଶୁକ୍ରବାର ଶନିବାର ଖାଇଥିଲେ ଆଜିପା ଦେଲେନି ଯେ ସାଧା କରିଥିଲି ଆଉ ଭେଣ୍ଡି ଆଉ କଣ ଜହ୍ନି କଖାରୁ ପକେଇ ସଜନା ସାଗ
ବାଇଗଣ ତ ଆଉ ସନ୍ତୁଳା
ସତିି କଲ ଆଉ କଣ ରୋଷେଇ କରିଥିଲୁ? ମୁଁ କହିଲି କଣ ରୋଷେଇ କରିଥିଲ?
ଚିକେନ ଭାତ ସାଲାଟ୍ ଆଉ କିଛି ନାହିଁ।
ତମେ ପା ଆଇଁସ ଖାଉନ
ମୁଁ ଖାଉନି ନା ଏଇ ଛୁଆ ଖାଉଛନ୍ତି ହେଲ ଆମର ପୋଟେ ପଖାଳ କରିଦେଇଥୁ
ତମେ ଏବେ ଜଏଣ୍ଟ ଅଛ ନା ଅଲଗା ହେଇଗଲଣି ସବୁ?
ଆଁ
କାମାକ୍ଷାରେ କାମାକ୍ଷାରେ।
ଓ ତମେ କାମାକ୍ଷାରେ ରହୁଛ? ଆଉ ଯୋଉ ପାଠ ପଢୁଛନ୍ତି ବୋଲି ପୁଅ ଝିଅ ନା? ଓ ହ। ଆଉ ଭାଇନାଙ୍କର ଯୋଉ କଣ ଗୋଟେ ଭୋଲଭୋ ବସ ଚାଲୁଛି ଭଲ?
ହୁଁ।
କୋଉଠୁ କୋଉ କୋଉଠୁ କୋଆଡ଼ା ସିଆଡେ ଯାଉଛି?
ସେ ଏନ୍ ଏଇଥିରେ ଏଇଥିରେ ହେଇଡ଼ା କୁହା ହବନି ଅଲଗା କଲ୍ କର? କାଇଁ କରୁଛନ୍ତି?
ହଁ। ଖାଲି ରୋଷେଇ କଥା ହବୁ ନା ମୁ ସେମିତି କିଛି ଫ୍ୟାମିଲି କଥା ହବ। ହଁ।
ଉଁ
ଆଉ ଏଇ କ ସେମିତି କିଛି ନଥାଏ ତ?
କୁଆଡ଼େ ଖାଲି ବୁଲି ଯାଇଥିଲି କଥା?
ହୁଁ ଲୋକ କଥା ହବ ଏଇଡ଼ା ହଉଛି ଲୋକ କଥା ତମେ ଯାହା ଯେମତି କ କଥା ହେଇପାରିବ ତମେ ଆଞ୍ଚଳିକ ଭାଷାରେ ଯାହା କଥା ହବ। ସେମିତି କିଛି ନାଇଁ ବ ତମକୁ କିଏ କହିଲା?
ଏଇ
ଯାହା କଥା ହବ ତ କଥା ର କ୍ଲାରିଟି ଭଲ ରହିବା ଦରକାର ବାସ୍ ଭଲସେ ନଏଜ ବ୍ୟାଗ୍ରାଉଣ୍ଡ ରହିବନି ଯେମିତି। ବ୍ୟାଗ୍ରାଉଣ୍ଡ ରେ ଆଉ କାହା କଥା ଶୁଣାଯିବନି କେବଳ ତମେ ତମେ ଯାହାକୁ କହୁଥିବ। ଆ ସେ ତମ କଥା ଶୁଣିପାରୁଥିବ ଆଉ ତମେ ଯା ମାନେ ମତେ ତମେ ଯାହା କହୁ ତ ମୁଁ ମୁଁ ଶୁଣିପାରୁଥିବି? ହ୍ୟାଲୋ।
ତୁ ଯୋଉ ତୁ ନଥାଏ।
କଣ ଘଡ ଘଡ କଣ କଣ କରୁଥିଲ କି?
ହଁ
ଆଉ ଆଉ ଇଥୁନ ଦେଇ ଆସୁଛନ୍ତି ଆସିଥିଲେ? ରଜରେ ହ୍ୟାଲୋ।
ବା
ଓ ହୋ। ଯାଇ ଯାଇନଥିଲ କି?
ନା ସିଏ ସ୍କୁଲ୍ ଖୋଲିଲାଣି।
ଓହୋ। ଆଉ ଆଜି କଣ ତୋର ଟିଭି ଲଗେଇଛୁ ଶୁଣା ଯାଉଛି ଘୋ ଘା?
ହ
ଏଇ ଯୋଉ ଟିଭି ର ସାଉଣ୍ଡ ମତେ ଶୁଣା ଯାଉଛି ଏଇଟା ରିଜେକ୍ଟ ହେଇଯିବ। ଏଥିରେ କିଛି କାଉଣ୍ଟିଙ୍ଗ ହବନି ସେଇଟା ଅଛି ତାର ଡିରେସନ ଦଶ ମିନିଟ। ଦଶ ମିନିଟ୍ ଭିତରେ ତମ କ୍ଲାରିଟି ଟା ଭଲ ରହିବା ଦରକାର। ଯାହାବି କଥା ହଉଥିବ?
ହଁ ସେଇ ଯାହା ବି ମାନେ ଏଇଗୁଡା କିଛି ନଶୁଭିବା ଦରକାର ଆଉ ସେମିତି ନାହିଁ ଯେ ଏ କଥା ହବାନି ସେ କଥା ହବାନି।
ଓ ହୋ କୋଉ କିଛି କଥା। ଆଉ
ନାଇ ନାଇ ନମ କ ଏଇରା ଏଇରେ ଗୋଟେ। ଆ ସବୁ ଆଞ୍ଚଳିକ ଲୋକମାନେ କେମିତି କଥା ହଉଛନ୍ତି ଗାଁ ଗହଳିରେ। ସେଇଗୁଡାକୁ ସେ ରେକର୍ଡ କରିକି ଯାହା ଆଗକୁ
ଆ କଳି କଳି କଥାର ତ ବଢିଆ ଯିବ ତାଲ
ହଁ ସବୁ ସବୁ। କିନ୍ତୁ କ୍ଲାରି ଏଟା ମେନ୍ ଡିପେଣ୍ଡ କରୁଛି ଡାଟା କ୍ଲାରିଟି କେମିତି ରହୁଛି।
ଓହୋ। କୋଉଠି? ଆ ତୁ ଫୋନ ଟା ଉଠଉନୁ। ଶୁଣା ଯାଉନି। ଆରେ ନା ମୋର ହିଁ ହିଁ। ହୁଁ ଭାଇନା ଭାଇନାଙ୍କର ବେଶୀ ଫୋନ ଆଉଚି।
ଆ ସେୟା କହିଲି ତୋ କଥା ଠାରୁ ସେ ଭାଇନାଙ୍କ କଥା ମତେ ଶୁଣା ଯାଉଛି।
ହୁଁ ମୁଁ ପଳେଇ ଆଈଲି ସେଠୁ ଏ ଡବଲ ପାଟ କରିକି ଗପୁଛନ୍ତି ତାଙ୍କେ କେତେ କହିବି କଉ ୱାଓ ନିକି
ଏ ଏଥିରେ ସୋଫି କୁ ଲସ ହବ ଆମର କିଛି ହବନି ସୋଫି କୁ ଲସ ହବ।
ଏ କିଛି ଶୁ ନ ଶୁଭିଲେ।
ହଁ କି। ମୁଁ ସେ ଚା ପତି
ଆଉ କଣ ରୋଷେଇ ବାସ କରିକି ତମେ ସାଧାରେ କଣ ଖାଇଲ ପଖାଳରେ?
ଆଜି ପଖାଳ କରିକି ଖାଇଲି ପଖ
ପଖାଳ।
ହ
ଆଉ ବଢିଆ ଆଉ।
ଉଁ।
ମୁଁ ବି ଗରମ ପଖାଳ ମିଶେଇକି ଖାଇଛି ଗରମ ଟିକେ ଖାଇଲି ପଖାଳ ବି ଟିକେ ଖାଇଲି।
ପାଇଲା।
ସେୟା ଆଉ।
ସେମିତି ତୋର ଝିଅ
ଭଲ୍ୟୁମ ଡାଉନ ହେଇଗଲା ଲୋ ଶୁଣା ଯାଉନି କିଛି କଣ?
ହଉ ଶୁଣୁ। ସାତ।
ଆଉ ପନ୍ଦର ମିନିଟ ପରେ କଟ କରିଦେବି ଶୁଣା ଯାଉନି କିଛି ମତେ ବି।
ତତେ ଶୁଣୁ ଶୁଭୁନି ଆଉ କେଡେ ଜୋରେ କଥା ହେବେ।
ଆରେ ତୁ ତୋ କଥାରେ ତୋର ଇଆଡେ ସିଆଡ଼େ ଖଡ ଖାଡ ଧଡ ଧାଡ ସେଇରା ଶୁଣା ହଉଛି ମୋତେ।
ହି ହି।
ଆଁ ଏମିତି କଲ୍ କଲେ କଣ କିଛି ଲାଭ ହବ କି କିଛି ହବନି?
ମୁଁ ସେଇପଟେ ଶୋଇକି କରିଥିଲି ମୁଇଁ ତାଙ୍କର କଲ୍ ଆସିଲା।
ଅଶୀ ଟଙ୍କା ରୁ କୋଡିଏ ଟଙ୍କା ଆସିବ। ବ୍ୟାଗ୍ରାଉଣ୍ଡ ଯଦି ଭଲ ନ ରହିବ। ଏବେ କଣ ହେଲା କି ତିରିଶ ଟା କମ୍ପ୍ଲିଟ ହେଇ ସାରିଲା ପରେ ଆସିବ ନା ଆଉ। ଥାଟି କଲ୍ସ ତମର କମ୍ପଲିଟ ହେଇଗଲା ପରେ। ହୁଁ ଆଗେ ଦି ଟଙ୍କା ଆସିବ ତାପରେ ଯାଇଁ ଆସ
ତୋର କେତେ ଆସିଲାଣି?
ମୋର ପା ହେଇନି ଥାଟି କଲ୍ ମୋର ବା ଏକୋଇଶ ଟା ଜମାରୁ କଲ୍ ରୁ ଫା ଫ୍ଲପ ହେଇଛି କେତେ ଗୁଡା। ପାଞ୍ଚ ଛ ଟା ଖଣ୍ଡେ ଫ୍ଲପ ଯାଇଛି।
ହୁଁ ହୁଁ।
ଆଉ ତା ଦେହର ଅଧା ରିସିଭ କରୁନାହାନ୍ତି।
ଅଧା ରିସିଭ କରୁନାହାନ୍ତି ଯୋଉ କଟି ଯାଉଛି ନେଟୱାର୍କ ରହୁନି
ଆରେ ସିଏ କହୁଛନ୍ତି ହଁ ମୁ ହଁ କଲ କର ମୁ କଲ କଲା ବେଲକୁ ରିଙ୍ଗ ରିଙ୍ଗ ହେଇକରି କଟୁଛି ଆଉ ରିସିଭ୍ କରୁନାହାନ୍ତି।
ଏବେ ଏବେ ପଳେଇଲେ।
ଯା ହଉଛି ଆଉ କଲ କଲେ ତ ସେ ଯିବ।
ହୁଁ।
ହଉ ରଖୁଛି ହେଇଗଲା ଟାଇମ ରଖୁଛି।
ହୁଁ ହୁଁ।